ହ୍ୟାଲୋ। ହ୍ୟାଲୋ। କଣ କରୁଚୁ? ହଁ ଶୁଭିଲାଣି।
ହ୍ୟାଲୋ।
କଣ କରୁଚୁ? ଶୁଭୁଚି ବା।
ଏଇଠୁ ରୋଷେଇ କରୁଚି ଆଉ।
କଣ ରୋଷେଇ କରୁଚୁ?
ଏଠି ଚାଟ ବନଉଚି।
ଚାଟେ ବନଉଚି। ତୁ କଣ ଚାଟେ ବନଉଚୁ ମୁଁ ଚାଟେ ବନେଇବି ବା ଖାଇଲେ ପାଟି ରୁ ଛାଡିବନି।
ଆଉ ତୁ । ହଉ କେମିତିଆ କଣ ରେସିପି ବନାଉ କହିଲୁ ଟିକେ।
ଚାଟେ ବନେଇବୁ ମାନେ ପ ଚାଟ୍ ହଉଛି ଫାଷ୍ଟ ଆଳୁ ଆଣିବୁ। ଆଳୁ ଆଳୁ ନର୍ମାଲି ସିଝେଇ ଦେବୁ ଆଗ। ହେଲା। ସିଝେଇକି ତାକୁ ଅ ମାନେ କଣ କହିଲୁ ଆ ସିଝେଇବୁ ତାପରେ ମଟର ଯୋଉ ମଟର ଆମ ଗ୍ରୀନ୍ ମଟର ନୁହଁ। କୋଉ ମଟର କହିଲୁ ୟେଲୋ ୟେଲୋ କଲର ଯୋଉ ଆମର ହଳଦିଆ ର।
ହଁ।
ବୁଝିଲ । ହଳଦିଆ ମଟର ଆଳୁ ସବୁ ସିଝେଇକି ଏ ତ ଆଗ ମଟରଟାକୁ ପାଣି ପକେଇ ଦେବୁ।
ହୁଁ।
ମଟରଟା ପଣ ପାଣି ପକେଇଲୁ ଆଉ ଏ ତେ ଯୋଉ ତାପରେ ମଟରକୁ ପୁଣି ମାନେ ପ୍ରେସରରେ ତାକୁ ସିଟି ମାରିବାକୁ ପଡ଼ିବ ନଲେ ହବନି ସେ।
ହଁ ହଁ ମୁଁ ସବୁ କରିସାଇଲିଣି ସେଗୁଡା।
ଆଁ
ମୁଁ କହିଲି ମୁଁ ସେଗୁଡା ସବୁ କରିସାରିଲିଣି।
। ତାକୁ ସିଟି ମାରିଦବ ସିଟି ମାରିଦେଲେ ଦି ତିନିଟା ଖଣ୍ଡେ ସିଟି ମାରିଦବ। ହଁ ମାରିଲା ପରେ ତାକୁ କଣ କରିବ ଆଁ ଜଷ୍ଟ ଟିକେ ତାୱାରେ ହଉ ନହେଲେ ତାୱାରେ ଭଲ ହବ। ବୁଝିଲ। ତାପରେ ତାକୁ ଆଳୁ ଗୁରାକ କଣ କରିବ ଆଳୁକୁ ଟିକେ ମାନେ ହଳଦୀ ପକେଇକି ହଁ ହଳଦୀ ଲଙ୍କାଗୁଣ୍ଡ ଆ ଜଷ୍ଟ ତ ମାନେ ପକେଇକି ତାକୁ ଟିକେ ଆଳୁକୁ ଟିକେ ମାନେ କଡ଼େଇ ରେ ଟିକେ କସିବ ତାକୁ ହେଲା।
ହୁଁ। ହଁ ହଁ କହୁନୁ।
କଣ କଣ କହିଲ?
ବୋଉ ତତେ ଶୁଭୁନି କି ମୋ ଭୟସ ଟା।
ହଁ ହଁ ଭଏସ ଶୁଭୁଛି।
ହୁଁ କହୁନୁ।
ଆଉ ମାନେ ଆ-ଆଳୁ ଯୋଉ ଚାଟରେ ଏଁ ଆଳୁ ଚାଟଟା ମାନେ ବିଭିନ୍ନ ପ୍ରକାର ଅଛି ବୁଝିଲ କି? ତ ତମର ଅ ମାନେ ଓଡ଼ିଶାରେ ଗୋଟେ ପ୍ରକାର ଆଳୁ ଚାଟ ଖାଉଛନ୍ତି ଆମର ଯେଉ ବିହାର ଅ ଯିବ କି ଗୁଜୁରାଟ ଫୁଜୁରାଟ ସାଇଡ଼୍ ଗଲେ। ସେପଟେ ଆଉ ଗୋଟେ ପ୍ରକାରର ଆଳୁ ଚାଟ ତାଙ୍କର ଆଳୁ ତାଙ୍କ ଆଳୁକୁ ପ କହୁଛନ୍ତି ଆଳୁ ପାପୁଡ଼ି ଚାଟେ ବୁଝିଲ କି?
ହଁ ମାନେ ଯୋଉ ପାମ୍ପୁଡି ଚାଟ ଟା କହୁଛୁ ତ।
ଚାଟ୍ ମସଲା ଟିକେ ନେଇ କଣ କହିଲ?
ମୁଁ କହୁଛୁ ପାମ୍ପୁଡି ଚାଟ୍ କଥା କହୁଛି ତ।
ହଁ ତାଙ୍କର ସିଆଡେ ପାମ୍ପୁଡ଼ି ଚାଟ ଆମର ଇଏ କୁହନ୍ତି ମିଡ଼ିୟମ
ହଉନି ମୁଁ ଏଇ ନର୍ମାଲ ଚାଟ ବନଉଚି।
ହଁ ନର୍ମାଲ ଚାଟ୍ ହେଲେ ସେଇ ଆଳୁ ମଟର ଯେମିତି କରି ସେ ସିଝେଇ ଦେବେ। ଚାଟ ମସଲା ଟିକେ ରଖିଥିବେ ଆଉ ଟିକେ ଜିରା ପାଉଡର ତାପରେ ଟିକେ ଚେ ଲଙ୍କା ପାଉଡର ଆଉ ଟିକେ ବା -ବ୍ଲାକ୍ ସଲ୍ଟ ଟିକେ ରଖିଥିବେ ହଁ
ହୁଁ।
ହ୍ୟାଲୋ ଫାଷ୍ଟରେ କଣ କରିବ ଚାରି ଟେବୁଲ ଟିକେ ତେଲ ନେଇଯିଅ ବୁଝିପାରିଲ କି? ତେଲ ହେଉ ନହେଲେ ରିଫାଇନ୍ ହେଉ ହେଲା।
ହୁଁ ହୁଁ
ରିଫାଇନ୍ ତେଲ ଟିକେ ପକାଇ ଦେଇକରି ତାକୁ କଣ କରିବ। ହୁଁ ଅ ହଁ ଟିକି ତା ଗରମ ହେବା ଛାଡ଼ିବ ରିଫାଇନ୍ ତେଲଟା ଟିକେ ତ ତାତିଲେ ତ ପୁଣି ଯାହା କରିବ ଆଉ ତାପର ଦିନ ଏ ଯେଉଁ ସିଝା ଆଳୁ ରଖିଥିବ ତାକୁ ତା ଦେହରେ ଚକଡ଼ିକରି ମାନେ ଜଷ୍ଟ ଫ୍ରାଏ କରିବ ଆଉ ମନେ ମୀ ଭାଜିବ ଟିକେ ଅଲୁଟାକୁ ଆଉ ଭାଜିଲା ପରେ ସେ ଟିକିଏ କଲର୍ ଚେଞ୍ଜ ହେବ ଯେମନ୍ତି। ହଁ ତାପରେ ତମେ ମାନେ ବେଶୀ ବି ଇଏ କରିବନି ଜଷ୍ଟ ପାଣି ଟଏ ଦେଇକି ତାକୁ ଇଏ କରିବ ହଁ
ପଟାର ଯେ ମାନେ ସେଟା ପୁରା ଗରମ ହେଇଗଲା ତାପରେ ଟିକେ ଲୁଣ ଟିକେ କି ହୁଁ କଳା ଲୁଣ କଳା ଲୁଣ ତାପରେ ଟିକେ ମାନେ ଆମର ଲଙ୍କାଗୁଣ୍ଡ। ତାପରେ ଏଠି ଯେଉଁ ଭଜା ସେଥି ଯେଉଁ ଭାଜିକି ଯେଉଁ ଜିରାଟା ପାଉଡ଼ର କରିଥାଉ। ପୁରା ପିଓର୍ ତୁମେ ସେ ଦୋକାନ ଦଇା ହେବନି ନିଜେ ଭାଜି ତାକୁ ତାପରେ ପକାଇବ ଆ ହଁ ତା ପକେଇକି ତାକୁ ଟିକେ ଆଉ ଟିକେ ଫ୍ରାଏ କରିଦେଇକି ହଁ ତାପରେ ତାକୁ ଟିକେ ଧିମି ଆଞ୍ଚ ତାକୁ ରଖିବ ହଁ
ହଁ
ରଖିଲା ପରେ ଅ ତାକୁ ହେଇଗଲା ତାପରେ ତା ଗାର୍ନିସ୍ କରିବ ଟିକେ ମଟର ଯେଉଁ କରିଥିବ ମଟର ଦେଇକି ତାକୁ ଗାର୍ନିସ୍ କରିକି ତା ଦେହ ତା ଉପରେ ଏ କଣ କହିଲ ଟିକେ ସ ସେଉ ଟିକିଏ ଗାଣ୍ଡିଆ ହଁ ତାପ ଧନିଆ ପତ୍ର ଟିକେ ଆ ସବୁ ତାପରେ ପ୍ଲେଟ କୁ କାଢି ଦେଇକି ତା ଉପରେ ଟିକେ ମଟର ଟା ଦେଇକି, ହୁଁ ତାପରେ ଟିକି ଖଟା ପାଣି ଟିକେଏ, ତେନ୍ତୁଳି ଆଣିକି ମସ୍ତି ଖଟା ପାଣି ଟିକେ ଦେବ ଟିକେ ମିଠା ପାଣି ଟିକଏ ଦେବ ଆ। ତାପରେ ଖାଇବ ଆଉ ତମ ପୁଅ ଝିଅଙ୍କୁ ଟିକେ ଦବ ଟେଷ୍ଟ କରି ତାପରେ କହିବ କେମିତି ତମେ ତ ସିମ୍ପଲ୍ ଟାଇପ୍ର କରିଦେଉଥିବ, ତୁମ ପୁଅମାନେ ପୁଅ ଝିଅମାନେ ଜିଦି ଧରିଥିବେ ନଁ କି?
ହୁଁ
ହଁ
ଇଏ ତ ମାନେ ଏଗୁଡା ସବୁ ଖାଇବା ପାଇଁ ରାଜି ନୁହଁ। ତାଙ୍କର ବର୍ଗର ପିଜା ଏଇଗୁଡା ସବୁ ତାଙ୍କୁ ଦରକାର।
ହଁ ବଗର ବର୍ଗର ପିଜା ମ୍ୟାକ୍ଡୋନାଲ୍ଡୁ ଯିବ ବସିଯିବ ଖାଇଦବ ଏକାଥରେ ହଜାର ଟଙ୍କା ବିଲ୍ କରିଦେଲେ ତାଙ୍କର ପେଟ ଫୁରିଗଲା ନା କଣ ବା ଆମର ଫ୍ରେନ୍ସ
ଆକୁ ଏଇ ଘର ଖାଇବା ଆଉ ପୋଷଉନି।
ଆ ସେ ଭଲ ଖାଇବା କଣ ସେ ଖାଇବେ, ସେ ଯେତିକି ଆମର
ସେଇ ତା ଆଜିକାଲି ସବୁ ପିଲାଙ୍କର ଅସୁବିଧା ହଉଛି ସେଇଆ, ଘର ଖାଇବା ହିଁ ଖାଉନାହାନ୍ତି।
ଯୋଉ ପିଲା ଏମିତିଆ ଜିନିଷ ଖାଇଚନ୍ତି ଯେମିତି ବେମାରୀ ହବ ପ୍ଲସ ମାନେ ଆଁ ପଇସା ଦେଇ ଖାଇବୁ ପୁଣି ପଇସା ଦେଇକରି ଡକ୍ଟରଙ୍କୁ ଦେଖେଇବୁ।
ଡାକ୍ତରଙ୍କ ପାଖକୁ ଯିବୁ। ହଁ ଏଇଟା ହିଁ ତାଙ୍କର ମେନ୍ ମୋଟିଭ ହଉଛି ଏଇଟା।
ଆଉ ଡାକ୍ତର ମାନେ ତ ସବୁ ଅଛନ୍ତି, ଠକିବା ପାଇଁ ଯେମତି ଦେଖିଦେଲେ ତମର ଟାଟସ ଟିକେ ଏ ଦିଅ ଆକୁ ଶୋଷ ଆଉ ଦିଅ ଆଇସିଉରେ ପୁରାଅ ଏଠି ପୁରାଅ ସେଠି ପୁରା ଅମକ କର ଏ ଟେଷ୍ଟ କର ସେ ଟେଷ୍ଟ କର ଆଉ କରି କରିକିରି ତମ ବିଲ୍ ସେଟାକୁ ସେ ଦଶ ହଜାର ଟାକୁ ସେ କରିଦେଇଥିବେ ତମର ଷାଠିଏ ହଜାର ଆଉ। ଦିଅ।
ସେଇଟା ତ ହେଉଛି ଅସୁବିଧା, ଏଇ ଛୁଆ ଗୁଡାକ କଣ ବୁଝୁଛନ୍ତି, ଖାଲି ବାହାର୍ ଖାଇବା ଖାଇବୁ
ଆମ ତମ ଛୁଆ ତ କହୁଛନ୍ତି, ଆମ ଛୁଆ କହୁଛନ୍ତି ଆମେ ଖାଲି ରୋଲ ଖାଇବୁ। ଚିକେନ୍ ଖାଇବୁ ଚାଉମିିନ ଖାଇବୁ କଣ ସେ ଜିଆ ନାଳ ଖାଇବାକୁ ସେ ହେଉଛନ୍ତି।
କେଜାଣି, ତଥାପି ମୁଁ ବି ତ ସବୁବେଳେ ଏମାନଙ୍କୁ ଦିଏନି ଏମିତି କେତେବେଳେ କେମିତି ଟିକେ ଯଦି ହେଲା ଦିଏ, ନହେଲେ ସବୁବେଳେ ଏଇ
ମୁଟେ କର ମୁଁ ମନାକରେ ଜମା ଜମା ତାଙ୍କୁ ଦିଅନା ସେଗୁଡ଼ା, ଟୋଟାଲ ତାଙ୍କୁ ଦିଅନି ତାଙ୍କୁ ଖାଲି ସେ ଯେତେ ଜାଗା ନିଜେ ଘରେ ଚାଟ୍ ଟିକେ ବନେଇଦବ, ଆଉ ଯଦି କହୁଛନ୍ତି ବରା ଖାଇବେ ବରା ନିଜେ ଘରେ ଭଲ ତେଲରେ ଛାଣିବ, ନିଜେ ଦେଖିଲ ନିଜେ ଆଖିରେ ଖାଇବ ଠିକ୍।
ସିଏ କଣ ଖାଇବେକି, ସିଏ ଏବେ ଯୋଉ ଚାଟ୍ ବନଉଚି ସିଏ ବି ଖାଇବେନି। ମୁଁ ବି କମ୍ କି ବନେଇଛି, କେବଳ ଆମରି ଆମେ ହିଁ ଯାହା ଖାଇବୁ ଆଉ।
ହଁ ତମେ ଯେମିତି ବନଉଛ ବନାଅ। ମୁଁ ଯେଉଁ କହିଲି ଆଉ ଦିନେ ବନେଇକି ଦେଖିବ ଖାଇବ ତାପରେ ମୋତେ କହିବ କେମିତି ଲାଗୁଛି। ଆଉ ତମେ ସିମ୍ପୁଲ ବନେଇଥିବ। ଆଳୁ କଷିଦେଇ ତା ଦେହରେ ଇଏ କରିଥିବା, ଆଉ ଟିକେ ଭଲକି କରିବ। ଗୋଲମରିଚଗୁଣ୍ଡ ଟିକଏ ପକି ତାକୁ ଟିକେ ପୁରା ରଗଡ଼ିକି ହଁ ମୁଁ କୋଉଠି କଣ ବ୍ୟସ୍ଥ ଥିବି କରିନଥିବି ଆଉ। ଆଉ ହୁଁ ମୋର ଏତେ ବ୍ୟସ୍ତ ବୋହଳ ଲୋକ ତ ଟିକେ ଟାଇମ୍ ହେବନି, କିନ୍ତୁ ରୋଷେଇବାସ ମୁଁ ଟିକି ଭଲ କରେ। ମୁଁ ଆମ ଘରେ ସବୁ, ହଁ ହ ଇଏ ସବୁ ଜିନିଷ ଚାଟ୍ ହେଇଗଲା ଏଗ଼୍ ରୋଲ୍ ବି ଘରେ କରେ ବଢିଆ କିରିି ପୁରା।
ସିଏ ବା ମୁଁ ବି ଏଇ ଛୁଆମାନେ ସବୁ ଜିଦି କରୁଛନ୍ତି ବୋଲି ନା ମୁଁ ଅବିକା ସବୁ ଜିନିଷ ପ୍ରାୟତଃ ଘରେ ବନେଇ ଦଉଛି। ଏଇ ବରଗର୍ ବି ଘରେ ବନେଇ ଦଉଛି ଏମିତି ୟୁଟ୍ୟୁବରୁ ଦେଖିକି।
ହଁ ସେଇଟା ଘରେ ବନାଅ। ଆମର ଛୁଆଙ୍କର ଆମ ଛୁଆଙ୍କର ବା ମୁଁ ଯୋଉ କହିବ ଚାଉମିନ ଖାଇବି, ଆ ମୁଁ କହିବି ଚାଉମିନ ମୁଁ ନିଜେ ଘରେ ଆଣକି ବନେଇଦିଏ, କମରେ ହବ। ସିଏ ବି ଖୁସି, ମୁଁ ରୋଲ ବି ନିଜେ ବନାଏ ସିଏ ନିଜେ ଖାଆନ୍ତି। ମୁଁ କହିବି ସେଗୁରା ବାହାର ଖାଇବା ଖାଅନି କି ରୋଗକୁ କିଣିକି ଆଣନି। ପଇସା ଦବ, ରୋଗକୁ କିଣିକି ଆଣିବ। ଲାଭ କଣ ଅଛି? କିଛି ଦରକାର ନାହିଁ ତା ଅପେକ୍ଷା ନିଜେ କରି ଖାଅ। ହଁ। ଏ ଯୋଉ ହାରାମି ଛୁଆଙ୍କୁ କଣ କହିବ, ଏଗୁଡା କଣ ଭଲ ଛୁଆ ହେଇଚନ୍ତି? ପଚାଶ ଥର କହିଲିଣି ଭାଇ ତୁମେ ବାହାରୁ ଖାଅ ନାହିଁ। ବାହାର ଜିନିଷ ମାନେ ରୋଗ, ଧୂଳି ଉଡ଼ିଲା ରୋଗ ଜିନିଷ ଆମେ କାହିଁକି ଘରକୁ ରୋଗକୁ ଡାକିକି ଆଣିବା। ଘରେ ତିଆରି କରିବା ଘରେ ଖାଇବା ଦେହ ସୁସ୍ଥ, ସବୁ ଦେଖିଲ, ନିଜ ଆଖିରେ ତିଆରି କଲ, ନିଜେ ଖାଇଲ, ସବୁ ବଢ଼ିଆ। ଏ ଛୁଆ କଣ ବୁ
ସେଇ ହାଇଜିନ୍ ଜିନିଷ ବା ତାଙ୍କୁ ସୁଟ୍ କରିବନି ଜମାରୁ ବି। ତାଙ୍କୁ ଯେତ
ସେ କହିବେ ଆମକୁ ମୋବାଇଲ ଦିଅ, ଆମେ ମୋବାଇଲ ଦେଖି ଦେଖିବୁ, ମୋବାଇଲ୍ ଦେଖିଲେ ଆମର ଆମ ଖାଦ୍ୟ ଗଳିବ ଦେହରେ, ଆମେ ଖାଇବୁ। ମୋବାଇଲ ଦେଖିକି କଣ ଖାଦ୍ୟ ଖୁଆଯାଏ? ଇଏ ଛୁଆ କହିବ ଆମେ ମୋବାଇଲ ଦେଖିଲେ ଖାଇବା ଖାଇବୁ, ନହେଲେ ଖାଇବୁ ନାହିଁ।
ସେଇ ତ ଆଜିକାଲିଆ ଛୁଆ ସମସ୍ତେ ସେଇଆ। କିନ୍ତୁ ଆକୁ ଜମା ମାନେ ଫୋନଟା ଟୋଟାଲି ମାନେ ୟାଙ୍କୁ ବନ୍ଦ।
ହଁ ବା ଆଉ କଣ ଆଜିକାଲି ଛୁଆଙ୍କୁ କହିବ। ଏ ଛୁଆ ଆଉ ନା ଆମ ବୋଲରେ ଅଛନ୍ତି, ନା କଥାରେ ଅଛନ୍ତି ଆଁ ଏକା ଜିଦି ଆମେ ଖାଇବୁ ମାନେ ଖାଇବୁ ନହେଲେ ନାଇଁ, ଖାଇବା ଏବେ ଆଣିକି ଦିଅ ମୁଁ କିଛି ଜାଣିନି। ଏବେ କୋଉଠୁ ଆଣିକି ଦବୁ, ପୁଣି ଯାଅ ଦୋକାନକୁ, ପୁଣି ଦୋକାନରୁ ଧରିକି ଆସ ଏମତି ହଇରାଣ
ହୁଁ, ଅବିକା ଅସୁବିଧା ଏଇ ଛୁଆମାନେ ସବୁ ଏମତି ହଇରାଣ କରୁଛନ୍ତି ଆଉ କଣ କରିବା ଆଉ। ହଉ ହଉ ମୁଁ ଟିକେ ରୋଷେଇ କରୁଚି ତମେ ପରେ ମତେ କଲ କରିବ ଆଉ।
ହଉ, ହଉ, ହଉ ରହୁଚି।